ନମସ୍କାର ଆଜ୍ଞା। ଆଜ୍ଞା, ଭଲ ଭଲ, କଣ କରୁଚନ୍ତି ଆପଣ?
ଆ, ସାର୍ ମୁଁ ଏବେ, କେନାଲ ଆଡେ ଟିକେ ଆସିଥିଲି।
ଆଛା ଆଛା, କେନାଲ ଗୋଟା କୋଉଭଳିଆ କହିଲେ, କେନା ଗଟା କୋବଳିଆ?
କେନାଲ ଟା ଆମର, ଡ୍ୟାମ ରୁ କେନାଲ ଆମର ତିଆରି ହୁଏ, ନିର୍ମାଣ ହୁଏ, ସେଠୁ ଆମର କେନାଲ କହିବାକୁ ଗଲେ ଆମର ଗୋଟେ ନାଳ ଟାଇପ ର, ଯେମିତି ତ ଅ ସବୁ କ୍ଷେତ୍ରରେ, ସବୁ ଗାଁ ଭିତରେ, ସବୁ ଗୋଟେ ଛୋଟ ଛୋଟ ଯୋଉ କେନାଲ ଥାଏ ତାଠୁ ଟିକେ ବଡ ଉଚ୍ଚ ପ୍ରକାର ଗୋଟେ କେନାଲ ଥାଏ ସେ ତାକୁ କୁହାଯାଏ କେନାଲ।
ଓହୋ, କେନାଲ ରେ ପାଣି ଆସେ ତାହେଲେ?
ଆଜ୍ଞା, ଆଜ୍ଞା।
ଆଛା ଆଛା।
ଆପଣ ଏବେ କୋଉଠି ଅଛନ୍ତି? ଆଜ୍ଞା କଣ କହିଲେ, ଆପଣ କୁହନ୍ତୁ?
ମୁଁ କହିଲି କେନାଲ ଟା ଆପଣଙ୍କ ଘରେ ନା, ଗାଁ ବାହାରେ?
କେନାଲ ଟା ଆଜ୍ଞା, ଆମ ଗାଁ ରେ।
ଆଛା।
ଆଜ୍ଞା ଆପଣଙ୍କର କେନାଲ ଫେନାଲ ନାହିଁ କି?
ନା, ଆମର କେନାଳ ନାହିଁ, ଆମର ନଦୀନ ନଦୀ ନାଳ ଏ ସବୁ ଅଛି।
ଆଜ୍ଞା, ଆପଣଙ୍କ ଘଟା ହୁଏତ ବା ଆଜ୍ଞା ସାରେ ଆପଣଙ୍କ ଘ ଘରଟା ମୁଁ ଜାଣିପାରେକି?
ଆମର ରେମାଳା ବନ୍ଧ ପାଖରେ ଆମ ଘର।
ଆଜ୍ଞା ଆଜ୍ଞା, ସେ କୋଉ ଜିଲ୍ଲାରେ ଉପସ୍ଥିତ ଆମ ତମ ଘର?
କଣ କହିଲେ?
ମୁଁ କହିଲି ଆଜ୍ଞା ଆପଣଙ୍କ ଘର କେୋଉଁ ଜିଲ୍ଲାରେ ଉପସ୍ଥିତ?
କେନ୍ଦୁଝର ଜିଲ୍ଲାରେ ରେମାଳ ଗ୍ରାମରେ ଉପସ୍ଥିତ।
ଆଜ୍ଞା ଆଜ୍ଞା, ଆପଣ ଗାଁରେ କେମିତି କଣ ସବୁ ଜିନିଷ, ବିଭିନ୍ନ ପ୍ରକାର, କଣ କଣ ସବୁ ଅଛି ଆପଣ କହିପାରିବେ?
ହୁଏ, ଆମର ତ ଏତି ସାଧାରଣତହ ଲୋକ ସବୁ ଏ ମାଛ ଚାଷ ଉପରେ ନିର୍ଭର କରନ୍ତି, ଯେହେତୁ ରେମାଳ ବନ୍ଧ ଅଛି ଏଠି।
ଆଛା।
ଲୋକ ଡେଲି ଆସନ୍ତି, ମାଛ ଧରନ୍ତି, ମା ମାଛ କୁ ନେଇକି ବିକ୍ରୟ କରନ୍ତି। ଆଜି ଏବେ ଗୋଟେ ପାଞ୍ଚ କିଲିକିଆ ମାଛ ପଡିଥିଲା।
ଆଜ୍ଞା ଆଉ ଆପଣ ଏକା ଏକା ଖାଇଥିଲେ ଆପ ଆପଣ ଆମକୁ ବି କି ଖିଆଲ ପକେଇଲେନି ଆମକୁ ବି କରିକି ଡାକିଲେନି।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ୟା ପରେ ଡାକିବି ଆପଣଙ୍କୁ।
ଆଜ୍ଞା ଆଉ ଆପଣଙ୍କ ଗାଁରେ ବର୍ଷା କେମିତି ପାଣି ପାଗ କେମିତି କଣ ହେଇ
ହଁ ବର୍ଷା ତ ବହୁତ ଜୋରସେ ହଉଛି। ପାଣି ବି ଏପଟୁ ନଦୀ ବନ୍ଧରୁ ପାଣି ମାଡି ଆସିଲାଣି ଗାଁ ଭିତରକୁ।
ଆଜ୍ଞା ଆଜ୍ଞା ସରକାର ତମ ସରକାର ସେଠି କିଛି କରୁନାହାନ୍ତି?
ଆମର ଏଠି ମୋହନ ମାଝୀ ନାମକ ମୁଖ୍ୟମନ୍ତ୍ରୀ ସିଏ ବି କିଛି କରୁନାହାଁନ୍ତି। ମ କଣ କହିଲେ? ହଁ
ଶୁଣନ୍ତୁ ମୁଁ କ ମୁଁ କହିଲି କି ମୋହନ ମାଝି ସାର୍ ସିଏ କାହିଁ କି କରି ଆପଣଙ୍କ ଗାଁରେ ଯୋଉ ସର ସରପଞ୍ଚ ଅଛନ୍ତି ସିଏ ସେ ସବୁ କରିବା କଥା ନା।
ପଞ୍ଚାୟତି ବହୁତ ମିଲୁଚି ଅଳସୁଆ ଲୋକ ସେ କିଛି କରନ୍ତି ନାହିଁ। ଲୋକ ଯେତେ ଦରଖାସ ତ ଲେଖିଲେ ବି ସେ କିଛି ଶୁଣନ୍ତି ନାହିଁ। ଲୋକ ବହୁତ ଅସୁବିଧାରେ ସମ୍ମୁଖୀନ ହେଇଛନ୍ତି।
ଆଛା ଆଚ୍ଛା।
ହୁଁ।
ଆଉ ଆପଣ ଅଂ ଅଂ ଖିଆ ପିଆ କଲେଣି କି ନାହାଁନ୍ତି?
ନାଇଁ ନାଇଁ।
ଆଉ ଆପ
ଖିଆ ପିଆ କରାହେଇନି ରୋଷେଇ ଏବେ ଆରମ୍ଭ ଚାଲିଚି। ାର ମି ହ ହହୁ ଆଉ ଆପଣ ସୋସିଆଲ ମିଡିଆ ୟୁଜ କରନ୍ତି ନା କରନ୍ତିନି? ହ୍ୟାଲୋ। ହାଲୋ ହାଲୋ। ହ୍ୟାଲୋ।